ହ୍ୟାଲୋ।
ଶୁଭ ସନ୍ଧ୍ୟା ଭାଇ।
ଶୁଭ ସନ୍ଧ୍ୟା ଭାଇ। ଆଉ ଭାଇ ଭଲ ଅଛ। ହଁ ଭାଇ ଟିକେ ପା। ଟିକେ ଦେହ ଟିକେ ବିଗିଡି ଯାଇଛି। ବର୍ଷା ଭିଜିକି। ଦେହ ହାତରି ଆଜି ମାନେ। ଭିଜି ଭିଜି ବାଇକ୍ ରେ ଆସିଲି ତ ଇଏ ଦେହ ଦରଜ ହେଇକି ଟିକେ। ଏମତି ଟିକେ ଜର ହେଲା ଭଳିଆ ଟିକେ ଲାଗୁଚି ଆଉ।
ଓହୋ। ମନକୁ ଦୁର୍ବଳ କରନ୍ତୁ ନାଇଁ ଭାଇ।
ଆଉ କଣ ଖାଇଛନ୍ତି ଭାଇ ସନ୍ଧ୍ୟା ବେଳେ?
ସନ୍ଧ୍ୟାବେଳେ ଖାଇଥିଲି ବରା, ଆଳୁ ଚପ୍।
ବର୍ଷା ପାଗକୁ ଟିକେ ନେଇକି ଖାରା ଜିନିଷ ଟିକେ ନ ଖାଇଲେ
ହଁ ପାଟିକୁ ଟିକେ ସୁଆଦ ଲାଗିବନି।
ବର୍ଷା ପାଗକୁ ତ ସମସ୍ତଙ୍କର ମନ ବରା, ପିଆଜି, ପକୁଡି, ଚାଆ।
ହଁ ଗରମା ଗରମ। କିଛି ଖାଦ୍ୟ
ଆଉ ତମ ତମପଟେ ବର୍ଷାର ବେଗ କେମିତି କଣ?
ଆମ ପଟେ ବି ସେ ସେମିତି ସେମ୍ ଭାଇ।
ପ୍ରବଳ ମାତ୍ ପ୍ରବଳ ମାତ୍ରାରେ। ନାଇଁ ଭାଇ ଆମ ପଟେ ଟିକେ ମାନେ ବହୁତ। ଆମପଟେ ବହୁତ କମ୍ ମାନେ ଆଜି ବି ପିନିସ୍। ଆଜି ଟିକେ ହିଁ ଆରମ୍ଭ ହୋଇଥିଲା। ଆଜି ଟିକେ ଆରମ୍ଭ ହେଇଥିଲା ମୁଁ ଗୋଟେ ସ୍ଥାନ ରୁ ଆଉ ଗୋଟେ ସ୍ଥାନକୁ ଗଲି ତ ହଁ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଗଲି ତ ସେଇ ମଝି ସ୍ଥାନରେ ମୁଁ ଭିଜିକି ପୁରା ମାନେ ରେନିକୋଟ ପିନ୍ଧିଲେ ବି ବାଇକରେ ଗଲେ ସେ ପାଣି ମୁହଁ ମୁଣ୍ଡରେ ବାଜିକି ଏମିତି ଅବସ୍
ଓହୋ, କଣ କରିବା ଭାଇ? ମୋଟର ସାଇକେଲ ରେ ଯତାୟତ ପଲେ ତ ଏଇ ଏଇ ଅବସ୍ଥା ଆଉ କଣ କରିବା।
ହୁଁ। ଭଲ ଲାଗିବ ନିଜକୁ ଭଲ ଲାଗିବ ମାନେ ତମେ କାର ଭିତରେ ଯିବ ସେତିକି ବର୍ଷା ତାର ମାନେ ଲାଗିବନି ମଜାଟା ପାଇବନି ବାଇକ ରେ ଗଲେ ମଜା ଟା ପାଇବ ଯେ ମଜା ପରେ ମାନେ ସଜା ଟା ବି ପାଇବ ଆଉ।
ହଁ ସଜାଗ ସେ ସେ ସଜା ହିଁ ତ ସ୍ମୃତି ଭାଇ ଜୀବନର।
ହୁଁ ସଜା ଟା ଟିକେ ଅଧିକ ପରିମାଣରେ ହେଇଗଲେ ଭାଇ ହୁଁ ସ୍ମୃତି ବର୍ଷା ଦିନ ଗୋଟେ ବୁଲିବାକୁ ବିପଦ ବର୍ଷା ଦିନ ଟା ଆକ୍ଚୁଆଲି କଣ ସମସ୍ତଙ୍କୁ ଗୋଟେ ବୁଲିବାକୁ ଇଚ୍ଛା ଲାଗେ ବର୍ଷାରେ। ତୁ ବର୍ଷା ପରେ ଗୋଟେ ମାନେ ଥଣ୍ଡା ଜର ପ୍ରାୟ ସମସ୍ତଙ୍କୁ ହେଇଥାଏ ଏଇ ଯୋଉ ମାନେ ଚେଞ୍ଜ ହଉଚି। ଋତୁ ପରିବର୍ତ୍ତନ ହେଲା ବଳେ ସମସ୍ତଙ୍କର ଦେଖିବ ଜରା ଜ୍ୱର ଟିକେ ହବ ଥଣ୍ଡା ଟିକେ ହବ ଖାସ ଟିକେ ହବ। ଏଇଟା ଆଉ ଏଇଟା ଦେଖିବ ମାର୍ କହିବି ଗୋଟେ ମେଡିସିନ ମାନେ ତମେ ଖାଇଲେ ବି ସହଜରେ ଟିକେ ଯିବନି ଟିକେ ଥଣ୍ଡା ଟିକେ ହଉ କି ଜ୍ୱର ଟିକେ ହଉ ଏ ଋତୁ ଯେତେବେଳେ ପରିବର୍ତ୍ତନ ହୁଏ ସେ ମାନେ ଏମିତି ତମକୁ ଅଲଗା ଦିନ ରେ ଏମତି ଜର ଫର ହେଲା ଗୋଟେ ମେଦିସିନ ଖାଇଦେଲେ ରହିଯାଇଥିବ ଦେଖ କିନ୍ତ ଏମିତି ଋତୁ ପରିବର୍ତନ ହେଲା ଟାଇମରେ ଯଦି ତମେ ଟିକ୍ ଟିକେ ଜାଗ୍ରତ ହେଇକି ଟିକେ ଯଦି ନ ରହିବ ତାହେଲେ କେମିତି ହବ ଆଉ
ଆଉ କଣ ପଢାପଢି ଚାଲିଛି ଭାଇ।
ହଁ ପରା ଭାଇ କଣ କରିବା।
ଆଉ ପଢାପଢି କଣ ଚାଲିଛି ଏବେ।
ପଢାପଢି ଏମିତି ଚାଲିଛି ଆଉ।
ଆଉ କୋ ଜବ ଫବ ପାଇଁ କଣ ଲାଗିଛନ୍ତି।
ହଁ ଯୁକ୍ତ ତିନି ବିଭା ଗର ଯୁକ୍ତ
ଓହୋ! ସରିନି ତା, ହେଲେ।
କଳା ବିଭାଗର ଛାତ୍ର।
ସରିନି ତାହେଲେ ଚାଲିଚି।
କଳା ବିଭାଗରେ ଅଧ୍ୟୟନ କରୁଛି।
ହୁଁ, ଆଚ୍ଛା ଆଚ୍ଛା ଭଲ ଭଲ। କଳା ବିଭାଗ ତ ବହୁତ ଭଲ।
ହୁଁ, ଚାଲଚି।
ମୋର ସରିଗଲାଣି। ସରକିି ମୁଁ ଏବେ ଜବ୍ ପାଇଁ ହିଁ ପଢାପଢି କରୁଛି। ମୋର ସରିବାର ପ୍ରାୟ-ଅ ଦି ତିନ ହେଇଗଲାଣି ପାଖ୍ ପାକାପାଖି ତିନି ବର୍ଷ ହେଇଗଲାଣି।
ସୋ ସରଲା।
ମୋର ସେଇ ଜବ୍ ପାଇଁ ହିଁ, କମ୍ପିଟିଟିଭ୍ ଲାଇନ୍ ହିଁ ପଢା ପଢି ଚାଳିଛି ବର୍ଷେ ହେଇଗଲାଣି। ବର୍ଷେରୁ ଦି ବର୍ଷ ପାଖାପାଖି ହେଇଗଲାଣି, ସଫଳତା ମିଳିନି। ମିଳିବ ଆଗକୁ ବୋଲି ଭାବିକି, ଚାଲିଛି ସେଇ ଗୋଟେ ରାସ୍ତାରେ।
ହଁ ତ, ହେଇଗଲାଣି
ସରି କି ତିନି ବର୍ଷ ହେଇଗଲାଣି, ମୋର ପଢାପୁଢି। ସରିକି ମୋର କଲେ କଲେ ହୁଁ, ହୁଁ କଲେଜ ସମୟ ମୋର ସରି
ଫଳ ମିଳି ବଣିି ଆଉ। ପାଆଙ୍କୁ ଦିନେ
ସେଇ ସଫଳର ତ ଆଶାରେ-ଏ ଜଗିକି ଅଛୁଁ। ଉଁ।
ସଂଘର୍ଷ ବିନା ଇବନ ଅଲ୍ଗା।
ଆଉ ତ କିିଛି ନାହିଁ। ହୁଁ, ସଂଘର୍ଷ ବିନା ଜୀବନ ଅଧୁରା। ଆଉ ନିଜ ଦ୍ଵାରା ତ ଅଲଗା କିଛି ହେଲା ଭଳିଆ ଲାଗ୍ ଲାଗୁନି ଏଇ ବାଟ ଦେଇ ହିଁ, ଚାଲିବାକୁ ଲାଗୁଛି। ସେଥିପାଇଁ ସେ ଗୁଟେ
ଆପଣ କର୍ମ କରି ଚାଲନ୍ତୁ। ଦିନେ ନା ଦିନେ ନିଶ୍ଚୟ ଫଳ ପାଇବେ।
ହୁଁ। ସେଇ ଗୋଟେ ରାସ୍ତାର ଅପେକ୍ଷା। ସେଇ ରାସ୍ତା ସରିବ ନା ଆଗକୁ ଲମ୍ବିବ, ସେଇଟା ତ ମତେ ଜଣା ନାହିଁ? ହେଲେ ରାସ୍ତାର-ଅ
ମର ଭାଇ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ।
ହୁଁ। କର୍ମ କରିଥିଲେ ହିଁ, ଉପର୍ କର୍ମ କରିଥିଲେ ହିଁ, ଉପର ବାଲା ଦବ।
ନିଶ୍ଚୟ, ନିଶ୍ଚୟ, ସେଥିପାଇଁ କର୍ମ କରିବା ଜୀବନରେ ବହୁତ ଜରୁରୀ।
କର୍ମ କରିକି ହୁଁ, ଫଳକୁ ଆଶାକଲିମୁନି। କର୍ମ କରି ହୁଁ, କର୍ମ କରିଥିଲେ ହିଁ, ଭାଗ୍ୟଟା ସାଥ ଦେବ। ବିନା ଭା ନଲେ ବିନା କର୍ମରେ, ଭାଗ୍ୟ କେବେ ସାଥ୍ ଦେବନି।
ଆଉ ଯୋଉ ପରୀକ୍ଷାରେ ଯୋଉ ଭାଗ୍ୟ ସାଥ୍ ଦେଲା ବୋଲି ଦଉଛନ୍ତି କେମିତି? ତମେ ଗୋଟେ କର୍ମ କରିଥିବ, ଗୋଟେ ଏବେ ମନେ କର ପଢିଛ। ସାହିତ୍ୟ ଟା ପଢିଛ ଭଲ କି, ତମେ ମନେ କର ଯୋଉଟା ପଢିଛ ସେଇ କୁଶ୍ ଚିଣ୍ଟା ହେଇଗଲା। ତାହେଲେ ସେଟା କୁହାଯିବ ନାଇଁ ତମକୁ ଭାଗ୍ୟ ସାଥ୍ ଦେଲା। ଭାଗ୍ୟ କେତେବେଳେ ସାଥ ଦେଲା? ଯେତେବେଳେ ତମେ କର୍ମଟା କରିକି ପଢ଼ିଛ। ଯୋଉଟା ପାଇଲ, ସେତେବେଳେ ସେ ସେ ଭାଗ୍ୟସାଥ ଦେଲା, ତମେ ଯଦି ଏବେ ପଢିନଥାନ୍ତ! ତାହେଲେ ଆଉ କଣ ତମକୁ ଭାଗ୍ୟସାଥ୍ ଦେଇଥାନ୍ତି କି?
ନିଶ୍ଚୟ, ନିଶ୍ଚୟ। ଅତୀତର କର୍ମର ଫଳ ବର୍ତ୍ତମାନଟେ ନିଶ୍ଚୟ ମିଳିବ। ଗତ କାଲିର ଆଜିର ଆଜିର ବର୍ତ୍ତମାନ, ଆସନ୍ତା କାଲିର ପ ଆଜିର ବର୍ତ୍ତମାନ, ଆସନ୍ତା କାଲିର ଅତୀତ।
ଆଉ ସଦାବେଳେ ଭାଇ ମାନେ ଗୁଟେ, ଅତୀତକୁ କେବେ ଅଧିକ ମନେପକେ କେବେ ନାଇଁ କି ଭବିଷ୍ୟତ ପାଇଁ ବେଶୀ ଚିନ୍ତିନ ହେବେନି।
ସେଇ ସେଇ କଥା ପରା ଭାଇ। ସବୁବେଳେ ବର୍ତ୍ତମାନକୁ
ହୁଁ ସବୁଆଳେ ବର୍ତ୍ତମାନଙ୍କୁ ଆଖିଆ ରଖିକି ଚାଲିବ ଅତୀତ ଅତି ଅତୀତ ଟା ଅତୀତ ଟା ଭୁଲିଯିବା ଭଲ କିନ୍ତୁ ମାନେ ଭବିଷ୍ୟତ ଭବିଷ୍ୟତ ଚିନ୍ତନ ହବ କିନ୍ତୁ ଏତେ ବି ଚିନ୍ତିତ ହବନି କି ଯେ କଣ ହବ ବୋଲି। କାହିଁକି ଯଦି ଭବିଷ୍ୟତ ପାଇଁ ଅଧିକ ଚିନ୍ତା ହେଇଯିବ। ତାହେଲେ ତମର ବର୍ତ୍ତମାନ ଟା ଖରାପ ହବାର ବହୁତ ସମ୍ଭାବନା।
ହେଇଟା ତ ଭାଇ, ନିଶ୍ଚୟ ସତ କଥା।
ଯଦି ବର୍ତ୍ତମାନ ତମର ଖରାପ ହଉଛି ତାହେଲେ ତମେ ଜାଣିବ ଭବିଷ୍ୟତ ବି ଖରାପ ହବାର
ନିଶ୍ଚୟ, ନିଶ୍ଚୟ ମଣିଷ ମନୁଷ୍ୟ ସବୁବେଳେ ବର୍ତ୍ତମାନକୁ ଅବହେଳିତ କରିଅଛି। ମଣିଷ ସବୁବେଳେ ବର୍ତ୍ତମାନକୁ। ବର୍ତ୍ତମାନ କୁ ମଣିଷ ସବୁବେଳେ ଅବହେଳା କରିଛି ବର୍ତ୍ତମାନ ଅବହେଳା କରିକି ସେ ଅତୀତକୁ ବି ହରେଇଛି। ଆଉ ଅତୀତ କଥା ଭାବି ଭାବି ବର୍ତମାନ କୁ ହରଉଛି।
ସେଇ ବର୍ତ୍ତମାନ ମାନେ ହରେଇ ହରେଇ, ଭବିଷ୍ୟତକୁୁ ବି ହରେଇବ ବୋଲି ଗୋଟେ ତା ମନର ଭୟ ଥାଉଛି।
ହଁ ନିଶ୍ଚୟ ସେ ସେମତି।
ଆଉ ସେଇ ଭୟରେ ରହି ରହି ମାନେ ଭବିଷ୍ୟତରେ ବି ସମସ୍ତଙ୍କର ତ ସେଇ ଭୟନାହିଁ। ମାନେ ପ୍ରାୟ ଲୋକର ସେମିତି ହେଇଯାଏବି ଯୋଉ ଭୟ ଟା ଥାଉଛି ମନରେ। ସେ ଭୟ ମାନେ ସେମତି ପ୍ରାୟ ଲୋକର ମୁଁ ଦେଖିଛି। ଯୋଉ ମନରେ ତାଙ୍କର ଭୟ ଟା ଡର ଥାଉଛି ସେମତି ପ୍ରାୟତଃ ଲୋକର ସେମିତି ହେଇଯାଉଛି।
ମୁଁ ବି ଭାଇ ସେମିତି ମାନେ ସ ସେଥିପାଇଁ ଜୀବନ ରେ ସବୁବେଳେ। ସକରମାତ୍ ସକାରାତ୍ମକ ଭାବନା ରଖିକି ଜୀବନରେ ଆଗକୁ ବଢିବା କଥା। ଆଉ ସତକର୍ମର ସତକର୍ମର। ସତକର୍ମ କରିକି ଜୀବନରେ ଆଗକୁ ବଢିବା କଥା ନା କଣ ଭାଇ।
ହୁଁ ଆଉ ଜୀବନରେ କେବେ କୌଣସି ମାନେ କିଛି ଜିନିଷ ଆକାଂକ୍ଷା କରିବନି। ମାନେ ଯାହା ବି ହଉଛି ଯାହା ହଉଛି ହୁଁ ମନେକର ଗୋଟେ। କହୁଛି ହୁଁ। ଗୋଟେ ଲେମ୍ଵୁ ଟେ ତୋଳିଲ ତମେ ସେ ଲେମ୍ବୁଟା ଖଟା ହବ ନା ପିତା ହବ ନା ମିଠା ହବ ତମକୁ କଣ ଜଣାପଡୁଚି କି।
ନାଇଁ ନାଇଁ ମାନେ ତାଖୁ ତାକୁ ଖାଇଲା ପରେ ହିଁ ଜଣା ପଡିବ ଯେ ତାର ସ୍ଵାଦ କେମିତି।
ଯେହେତୁ ତମେ ତୋଳିଛ ଯେହେତୁ ତମେ ଖାଇଲ। ଚ୍ସେ ଖଟା ହେଲେ ବି ତମେ ଖୁସି ହବ ମିଠା ହେଲେ ବି ଖୁସି ହବ ପିତା ହେଲେ ବି ଖୁସି ହବ। ଏମତି ସମୟ ସହିତ ମନେ ଯା ଏବେ ଦୁ ସୁଖ ଆସିଲେ ବି ଖୁସି ଖୁସି ଆସିଲେ ବି ଖୁସି ଯାହାହେଲେ ବି ସମୟ ଯେମିତି ଦଉଛି ସେମିତି ଅନୁସାରେ ଯିବ।
ଏଇତ ତ ଏଇତ ଜୀବନର।
ହୁଁ।
ଏଇତ ଜୀବନ ଯାତ୍ରାରେ ସବୁ କିିଛି ସବୁ ସମସ୍ତଙ୍କ ସହିତ ସାମ୍ନା କରି ଜୀବନରେ ଆଗକୁ ବଢିବାକୁ ହ ଜୀବନରେ ଦୁଃଖ ଆସିଲେ ଦୁ
ଆଉ ଖାସ କରି। ଛାତ୍ର ଜୀବ ଛାତ୍ର ଜୀବନରେ ମାନେ ବହୁତ କିଛି ଆସିଥାଏ ମାନେ। ଦିଇଟା ରାସ୍ତା ଥାଏ ଛାତ୍ର ଜୀବନରେ ଗୋଟେ ଖରାପ ରାସ୍ତା ଥାଉଛି ଗୋଟେ ଭଲ ରାସ୍ତା ଥାଉଛି।
ଜୀବନରେ ତ ସମ
ହୁଁ।
ସଂଘର୍ଷ କରିବାକୁ ପଡିବ ଛାତ୍ର ଜୀବନରେ ଯଦି ଆମେ ସଂଘର୍ଷ ନ କରିବା ତାହେଲେ କେବେ କରିବା ସଂଘର୍ଷ। ହ
ଆଉ ଛାତ୍ର ଜୀବନରେ ସଂଘର୍ଷ କରିବା କଥା କିନ୍ତୁ ଛାତ୍ର ହୁଁ ଯୋଉ
ଆସିଥିଲା ପା।
ହୁଁ।
ଖାଇ ଗଲଣି
ଆଉ ଛାତ୍ର ଜୀବନରେ କଣ କି ଏତେବି। ମାନେ ମୁଁ କହୁଛି ମୋର ଅନୁସାରେ ମୁଁ ଯେତେବେଳେ ଛାତ୍ର ଥିଲି। ଭଲ ମାନେ ପଢୁଥିଲି ଯେତେବେଳେ ଯୁକ୍ତ ତିନିରେ। ସେତେବେଳେ ଟିକେ ମାନେ ଏବେ ମୁଁ ଯଉମାନେ ମୋର ଭବିଷ୍ୟତକୁୁ ନେଇକି ଗୋଟେ ଚିନ୍ତା ହୁଏ ସେ ଟାଇମ ରେ ସେତିକି ଚିନ୍ତା ଆସେନି ନାଇଁ ଓବାଟ ଓବାଟକୁ ତ ମୁଁ ଯାଇନ ହେଲେ ଓବାଟକୁ ମୁଁ ଯାଇନଥିଲି ମାନେ ମାନେ ଆଗକୁ କଣ କରିବି ବୋଲି ମୁଁ ଗୁଟେ ମାନେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖିନଥିଲି ମୁଁ। ମାନେ ଏବେ ଯେମିତି ଗୁଟେ ମୋର ଗୋଟେ ନିର୍ଦିଷ୍ଟ ଲକ୍ଷ୍ୟ ସେ ଟାଇମରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥିଲା ହବ ତ ହଉ ଯା ହବ ଦେଖାଯିବ କିନ୍ତୁ ଏମ ଆଜିବି ସେଥିପାଇଁ ବହୁତ ବିଳମ୍ବ ବିଳମ୍ବ ବି ହେଇନି ଏ
କଣ କରିବା ସେ ସେ ଜୀବନର ସେ ଛାତ୍ର ଜୀବନ ସମୟ ହିଁ ସେଇ ପ୍ରକାରର।
ହୁଁ ହୁ ହୁଁ କିନ୍ତୁ
ବି କଣ ନାଇଁ ସେ ସମୟରେ ବୟସ ନିର୍ ନିର୍ଦ୍ଧାରଣ କରିହବନି ଯୋଉ ଦ୍ଵାରା କି ହଁ।
ହୁଁ ଉ।
ଏବେବି ସମୟ ଅଛି ଆପଣ ଚାହିଁ ଏବେବି ନିଜକୁ ସୁଧାରି ପାରିବେ।
ନାଇ ସମୟ ସହିତ ମୁଁ ବଦଳି ଗଲିଣି ବି ଏବେ ପୁରା ମାନେ ଭଲ ରାସ ଚାଲିଛି ଖାଲି ସେ ରାସ୍ତାରେ ମୁଁ ଫଳ ଗଛଟା ଦେଖିକି ଫଳ ଖାଲି ତୋଳିବାର ବାକି ଅଛି। ନହେଲେ ରାସ୍ତା ପାଇଗଲେଣି ଯୋଉ ରାସ୍ତାରେ ଆଗକୁ ଗଲେ
ହ!
ହ୍ୟାଲୋ?
ଛାତ୍ର ଜୀବନ ଜୀବନ ମାନେ ହଉଛି ମାନେ ତ୍ୟାଗ? ମାନେ
ହଁ।
ସବୁ କିଛି ତ୍ୟାଗ କରିଦବାକୁ।
ହୁଁ।
ପଢିବ ଛାତ୍ର ଜୀବନ ତାପରେ ବନ୍ଧୁ ବାନ୍ଧବ ଜ ଯ ନା କଣ? କିଛି ନାଇଁ ଧର୍ମ କରିଚାଲନ୍ତୁ। କତ ସମାରା ଏମ କଥାରେ ଅଛି।
ହୁଁ ଯେତେବେଳେ ଯୁକ୍ତ ତିଇନି କି ପିଜି ସରିଲା ପରେ ମାନେ ଗୋଟେ ଗୋଟେ ବଡ ଧରଣର ଚିନ୍ତା ଆସେ।
ଆପଣ ପିଜି ବି କରୁଛନ୍ତି କି?
ହଁ ମୁଁ ଇଗି ମାନେ ରେଗୁଲାର ତ କରିନି। ରେଗୁଲାର ପାଇଁ ଆଉ ଯେତେବେଳେ ମୁଁ ଲାଇବ୍ରେରୀ ଯିବା ଆସିବା କଲି ମୋତେ ଆଉ କୌଣସି ଜିନିଷ ରେଗୁଲାର କରିବାକୁ ଆଉ ଇଛୁକ ହେଲାନି ମାନେ ହୁଁ ମାନେ ପାଠାଗାରରେ ସମୟ ବିତି ହଁ ପାଠାଗାରରେ ସମୟବିତେଇବି। କି ଏବେ କୁଆଡେ ଇଛା ହେଲାନି ଆଉ ହଁ।
ଓହୋ ଆପଣ ମାନେ ମୁଁ ଆପଣଙ୍କ ସହିତ କଥାବାର୍ ତା ହେବାରୁ ମୁଁଁ ଜାଣି ପାରିଲି ଯେ ଆପଣ ବହୁତ ପରିଶ୍ରମୀ ଆଉ ବହୁତ ସ୍ୱାବଲମ୍ବୀ।
ଆପଣ ବି ତ ଛାତ୍ର ଜୀବନ କରିଛନ୍ତି ଦେଖନ୍ତୁ ଆଗକୁ ତମ ଆପଣଙ୍କର ଶୁଭମୟ ହଉ।
ସରପଞ୍ଚ ବି ଆପଣଙ୍କ ଭବିଷ୍ୟତବି ନିଶ୍ଚୟ ନିଶ୍ଚୟ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଭାଇ। ଆପଣଙ୍କ ସହ ବାର୍ତ୍ତାପ କରି ମତେ ବହୁତ୍ ଖୁସି ଲାଗିଲା।